ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆପଣ ମୋ କଥା ଆପଣଙ୍କୁ ଶୁଭୁଛି?
ହଁ ହଁ ଶୁଣିପାଇଲିି ଶୁଣିପାଇଲିି କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ହଁ ମୁଁ ପୁରା ଭଲ ଅଛି ଭଲ ଅଛି ଆପଣଙ୍କର ଘର ସମସ୍ତେ କେମିତି ଅଛନ୍ତି? ହଁ ହଁ ଏବେ ଯଷ୍ଟ ଖାଇକି ଉଠିଲି।
କଣ ଖାଇଲେ?
ଏଇ ଗରମ ଦିନ ପାଇଁ ପଖାଳ ଭାତ ଆଉ ଆମ୍ବ ହେଇଥିଲା। ଭେଣ୍ଡି ରସୁଣ କଞ୍ଚା ଲଙ୍କା ପଡିଚକୁଟା ହେଇଥିଲା। ଆଉ ଜହ୍ନି ଆଳୁ। କଞ୍ଚାଲଙ୍କା ପୋଡ଼ିକି ସେଇଟା ଦଳାହେଇଥିଲା ବାସ୍ ସେତିକି ତ ଆଉ ଏତିକି ଉରା ଭଲ ଲାଗିଲା ଭାଇ ଖରାଦିନ ପାଇଁ ଏଟା ଏଇଟା ଗୋଟେ ବଢିଆ ଖାଇବାଟା, ମାନେ ଆମ ଓଡିଆ ଘର ପାଇଁ ଏଟା ଭଲ ଜିନିଷଟା। ଆପଣ ବି ସେମିତି ଗରମ ନ ଖାଇକି ଖରାଦିନେ ବହୁତ୍ ଖରା ହଉଚି ଆପଣ ବି ଖାଇପାରନ୍ତି ପଖାଳ ଭାତ ବି ଖାଇପାରନ୍ତି। କଣ ଖାଆନ୍ତି? ଦିନବେଳେ କଣ ଖାଆନ୍ତି ରାତିରେ କଣ ଖାଆନ୍ତି କୁହନ୍ତୁ।
କଣ କହିଲେ?
ମୁଁ କହିଲି ଯୋଉ ଆପଣ ଖାଉଛନ୍ତି ପଖାଳ ଖାଉଚୁ, ପଖାଳରେ ଯାହା ଯାହା କହିବା କଥା କହିଲି। ତ ଆପଣ କଣ ପଖାଳ ଖାଆନ୍ତି ନା ଗରମ ଖାଆନ୍ତି?
ମୁଁ ବେଳେବେଳେ ପଖାଳ ଖାଏ ଆଉ ବେଳେବେଳେ ଗରମ ବି ଖାଇଦିଏ। କାରଣ ଆ ଯୋଉ ସବୁବେଳେ ପଖାଳ ଖାଇଲେ ବି ଭଲ ନାହିଁ। କାରଣ ଏବେ ଯୋଉ ବର୍ଷା ହଉଚି ଆ ଯୋଉ ଯୋଉ ପାଗ ଯୋଉ ବଦଳୁଚି ସବୁବେଳେ ତ ସବୁବେଳେ ପଖାଳ ଖାଇଲେ ଭଲ ନୁହେଁ। କାରଣ ଥଣ୍ଡା ବି ହେଇଯିବ ନା।
ଓହୋ। ନାହିଁ ପଖାଳ ସାଥିରେ ଏ ଯୋଉ ସିଝାମିଜା ଏ ମାନେ କୋଉଟା କହିଲେ ସେ ଯଉ ତେଲ ମସଲା ଜିନିଷ, ହେଟା ନ ଖାଇକି ଖାଲି ସିଝା ଦଳିକି ଖାଇଦେବେ ଖାଲି କଞ୍ଚା ଲଙ୍କା ଟିକେ ପୋଡ଼ି ଦେବେ ଲୁଣ ଟିକିଏ ପକେଇକି ବାସ୍ ସେତିକିରେ ବଢ଼ିଆ ଲାଗିବ ଆଉ ସେଇଆକୁ ତ ମୁଁ ପ୍ରାୟ ଖାଉ।
ହଁ ମୁଁ ସେମିତି ବି ଖାଏ। କିନ୍ତୁ ସବୁବେଳେ ଯୋଉ ପଖାଳ ଖାଇଲେ ବି ଭଲ ନୁହେଁ। କିନ୍ତୁ ମତେ ପଖାଳରେ ବାସ୍ ବାସି ପଖାଳ ଯୋଉଟା ଖଟା ଲାଗୁଥିବ ସେଇଟା ମତେ ଖାଇବା କୁ ଅଧିକ ଭଲ ଲାଗେ। କାରଣ ସେଟା ଟିକେ ଖଟାଳିଆ ଲାଗୁଥିବ, ତାପରେ ଭଲ ଲାଗେ ଆଉ ସଜ ପଖାଳ ମୁଁ ଖାଏ କିନ୍ତୁ ଏତେ ବି ଖାଏନି।
ଆଚ୍ଛା ଆଚ୍ଛା। ତାହାଲେ ଯୋଉ ଆପଣଙ୍କର ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି। ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି। ଆପଣଙ୍କ ପାଠ ପଢା କେମିତି କଣ ଚାଲିଚି?
ହଁ ପାଠ ପଢା ଭଲ ଚାଲିଚି।
ଏଥର ଯୋଉ କେବେ ରେଜଲ୍ଟ ବାହାରିବା ଆ ଦିହରେ ନା ବହାରି ସାରିଲାନି?
ହଁ ଏଇଟି ଟୁ ପରସେଣ୍ଟ ରଖିଥିଲି।
ହଁ ବଢିଆ ଏ ବଢିଆ ପରା ଏଇଟି ଟୁ ପରସେଣ୍ଟ ମାନେ ବହୁତ ହେଲାଣି। ଆଉ ମିଠା ଦବା କଥା ଏଟା ଖୁସିର କଥା ଟା।
ହଁ ମୁଁ ଶୁଣିଥିଲି ଆପଣ ବୋଧେ କାଲି ଗୋଟେ ଗାଡି କିଣିଥିଲେ? ଆପଣ ଯୋଉ ଗାଡି କିଣିଥିଲେ ସେଇଟା ଆପଣ କେଉ କୋଉ କୋଉ ଜାଗାରେ ପୂଜା କରିଥିଲେ ଟିକେ କହିବେ?
ହଁ ଗାଡି ମୋର ମୁଁ ମୁଁ ଟେ ଠାକୁର ଭକ୍ତିଆ ପିଲା। ତେଣୁକରିକି ମୁଁ ଯୋଉ ଗାଡି କିଣିଥିଲି ଆଗେ ପ୍ରଥମ ହଉଚି ମା ତାରିଣୀ ମନ୍ଦିର। ତାପରେ ତାରିଣୀ ମନ୍ଦିର ପରେ ଗଲି ଆପଣଙ୍କର ଜଗନ୍ନାଥ ମନ୍ଦିର ହନୁମାନ ମନ୍ଦିର ଅଛନ୍ତି ଇନ୍ତି ସେଠୁ କରିସାରିଲା ପରେ ତାପରେ ଟଙ୍କ ପାଣି ଶିରିଡ଼ି ସାହି ମନ୍ଦିରରେ ଗଲି ହେଠି ବି ପୂଜା କଲି। ମାନେ ସବୁ ତିନିଟା ମନ୍ଦିରରେ ପୂଜା କଲି। ଜଗନ୍ନାଥ ମନ୍ଦିରରେ ବି ହନୁମାନ ଅଛନ୍ତି ସେଇଠି ପୂଜା କଲି।
ହଁ ଯୋଉ ଜଗନ୍ନାଥ ମନ୍ଦିର ଯାଇଥିଲେ, ସେଇ ମନ୍ଦିର ବି ମୁଁ ଥରେ ଯାଇଥିଲି। ସେଇ ମନ୍ଦିର ଟା ବହୁତ୍ ଭଲ ହେଇଚି। ସେଇ ମନ୍ଦିର ଟା କେଉଁଠି ଅଛି?
ଏଇଠି ଜଗନ୍ନାଥ ମନ୍ଦିର ଟା ଆପଣଙ୍କର ଯୋଉ ରାଜମହଲ ଛ କ ରୁ ଭୁବନେଶ୍ୱର ରେ ଯୋଉ ଅଛି ରାଜମହଲ ଛକରୁ ମାଷ୍ଟ୍ରର କ୍ୟାଣ୍ଟିନ୍ ଗଲାବେଳେ ଆର୍ଯ୍ୟ ସଂସ୍କୃତି ମନ୍ଦିର। ସେଠି ଜଗନ୍ନାଥ ଅଛନ୍ତି ହନୁମାନ ଅଛନ୍ତି। ଏବଂ ଶିବ ଠାକୁର ଅଛନ୍ତି, ପାର୍ବତୀ ଅଛନ୍ତି, ରାଧାକୃଷ୍ଣ ଅଛନ୍ତି। ଆଉ ମହାଲକ୍ଷ୍ମୀ ଅଛନ୍ତି। ଆଉ ଯଉ ଶିବ ଠାକୁର ଯୋଉଁ ଅଛନ୍ତି। ସେ ବି ଅଛନ୍ତି। ବୋହୁତ ଭଲ ମନ୍ଦିରଟା। ମାନେ ଭଲ ପରିବେଶ ଶାନ୍ତି ଲାଗେ ସେ ଜାଗାରେ ବସିବା ପାଇଁ। ମାନେ ମଣିଷ ତ ଆଜିକାଲି ଶାନ୍ତି ଖୋଜୁଛନ୍ତି। ଆପଣ ସେଠି ଯାନ୍ତୁ ବିନା ପଇସାରେ ଶାନ୍ତିଟା ମିଳିଯାଉଛି।
ହଁ, ସେ ଆମେ ତ ସେଇ ମନ୍ଦିର ଟାକୁ ଖରା ବେଳେ ଯାଇଥିଲୁ। ଆଉ ସେଇ ମନ୍ଦିର ଟା ଖାଲି ବିି ଥିଲା। କିନ୍ତୁ ସେ ବହୁତ ଜୋର ସେ ଖରା ହଉଥିଲା ବୋଲି। ମାନେ ସେଇଠି ଅଧିକ ଠିଆ ହେଇ ହଉନଥିଲା। ଥିଲା, କିନ୍ତୁ ସେ ଭିତରେ ଯୋଉ ମାନେ ଯୋଉ ସେଠି ଯୋଉ ପଡ଼ିଥିଲା ମାର ବଲ୍ ଟାଇପର। ସେଇଠି ତ ଠିଆ ହେଇ ପାରୁନଥିଲେ। ତାପରେ ସେ ଯୋଉ ଭିତରେ ମନ୍ଦିରର ଯୋଉ ମାର୍ବଲ ଗୁଡ଼ାକ ପଡିଛି। ହ୍ଵାଇଟ୍ ମାର୍ବଲ ଗୁଡାକ ସେଇଠି ଠିଆ ହେଲେ ଟିକେ ଥଣ୍ଡା ଲାଗୁଥିଲା। କାରଣ ଏତେ ଜୋରସେ ଖରା ହଉଥିଲା। ତାପରେ ପାଦ ବି ପୁରା ତାତି ଯାଉଥିଲା। ତାପରେ ଯୋଉ ଆ ସେଇ ମନ୍ଦିରରେ ବି ଟିକେ ଯୋଉ ତୁଳସୀ ଗଛ ଟା ଅଛି। ସେ ତୁଳସୀ ଗଛ ପାଖରେ ବହୁତ ଜୋର ସେ ଖରା ହଉଥିଲା।
ହୁଁ ହୁଁ ସେଟା ବା କ କଭର ହେଇନଥିଲା ସେ ଜାଗା ଟା ସେଥିପାଇଁ ସେଟା ଖରାରେ ଖରା ହଉଥିଲା ଆଉ। ସେ ତୁଳସୀ ଗଛ ଟା ପୁରା ଛାଇ ରହିଲେ ବି ହବନି ସେଟା ମାନେ ବଢ଼ିବନି। ସେଥିପାଇଁ ସେଟା ଖରାରେ ରଖା ହେଇଥିଲା। ଆଉ ଯୋଉ କହୁଥିଲି କହିଲେ। ସେଥିରେ ଯୋଉ ଆପଣଙ୍କ ଜନ୍ମଦିନ ଯୋଉ ହେଇଥିଲା ଥରେ କହୁଥିଲେ। ତାର କଣ କଣ ସବୁ କେକ୍ କାଟିଲେ? କି ଫ୍ଳେବର ଅଣ୍ଡା ପଡ଼ିଥିଲା ନା ସେମତି ଏ ଖାଲି ସେମିତି ନା ଆଣ୍ଡା ବାଲା କରିଥିଲ?
ନା ସେଇଟା ମୋ ଜନ୍ମଦିନ ନଥିଲା। ଆମ ଘର ପାଖରେ ମୋର ଗୋଟେ ଗୋଟେ ଭଉଣୀଟେ ରହୁଛନ୍ତି। ତାଙ୍କ ନାଁ ରୂପା। ଆଉ ଆପଣ ବି ତାଙ୍କୁ ଚିହ୍ନିଥିବେ। କାରଣ ଆପଣ ଯେତେବେଳେ ଆମ ଘରକୁ ଥରେ ଆସିଥିଲେ ଆପ୍ ଆପଣ ତାଙ୍କ ନାଁ ଦେଇଥିଲେ ଅ ଚନ୍ ଣ୍ଡି ତାଙ୍କର ତାଙ୍କରି ବଡେ ଥିଲା। ଆଉ ସେ ଗୋଟେ ହଁ କେକ୍ ଟେ କରିଥିଲେ। ସେ କେକ୍ ରେ ଯୋଉ ସୂର୍ଯ୍ୟମୁଖୀ ଫୁଲ ହେଇଥିଲା। ତାପରେ ସେ କେକ୍ ଟା ଭଲ ବି ଲାଗୁଥିଲା। ଆଉ ଆମେ ସେଇ କେ ଆମେ ତ ଅ ବିନା ପିଆଜ ରସୁଣ ତ ଆମେ ଅଣ୍ଡା ପକେଇ ନଥିଲୁ।
ଆପଣ ବିନା ପିଆଜ ରସୁଣରେ ଖାଉଛନ୍ତି?
ହଁ, ମୁଁ ବିନା ପିଆଜ ରସୁଣ ଖାଉଛି। ତାପରେ ଯୋଉ ଖାଇ ଯୋଉ କନ ତ ମାନେ ଆମର ଯୋଉ ଦୀକ୍ଷା ନେଇଛୁ ନା। ଏଇଟା ଆମର ଯୋଉ ଆମେ ବିନା ପିଆଜ ରସୁଣ ଆମେ ଜନ୍ମରୁ ଖାଉନା।
ଓ ହୋ। ତାହଲେ ଆପଣ ତ ମୋ ଠାରୁ ଆହୁରି ବହୁତ ଠାକୁର ଭକ୍ତି ଅଛନ୍ତି ନା। ଆପଣଙ୍କ ସୁଖ ପାଇଁ କିଏ କଣ କରି ପକାନ୍ତି। କିନ୍ତୁ ଆପଣ ଆପଣଙ୍କ ଦୋକାନ ଏ ଯୋଉ ଅଣ୍ଡା ଫଣ୍ଡା ଯୋଟା ପଡ଼ୁନାହିଁ, ସେଇଟା ଖାଉଛନ୍ତି। ସେଇଟା ବହୁତ ଭଲ। ଠାକୁରଙ୍କ ଭକ୍ତି ଆପଣର ଅଛି ଆଉ।
ହଁ ଆମେ ତାପରେ ବି ଏ ଯୋଉ ଆମେ ଯୋଉ ଜୟଗୁରୁ ଦିକ୍ଷା ନେଇଛୁ ତ, ଆମେ ଛୋଟବେଳୁ ବିନା ପିଆଜ ରସୁଣ ଆଉ ଆଇଁଷ ବି ଆମେ ଖାଉନା। ତାପରେ କେକ୍ ଗୁଡ଼ାକ ତ ଏତେ ବି କୋଉଠି ମାନେ ପିଓର ଭେଜ କେକ୍ ମିଳେନି। ତ ଆମେ ଆମ ସାମ୍ନା ଘର ଗୋଟେ ଆଣ୍ଟି ସେ ଦିଲ୍ଲୀରୁ କୋର୍ସ କରିକି ଆସୁଥିଲା। ସେ ଭଲ ଟେଷ୍ଟ ବି କରୁଚନ୍ତି। ତାପରେ ସେ ଅଳ୍ପ ଅଏଲ୍ ଦେଇକି କରୁଚନ୍ତି ଯୋଉଟା କି ଦେହ ପାଇଁ ବହୁତ୍ ଭଲ। ଆଉ ସେ ଯୋଉ କ୍ରିମ ଟା ଦୋଉଚନ୍ତି। ସେଇ କ୍ରିମ ଟା ହୋମ୍ ମେଡ ହୋଉଚି। ସେ ଯୁଗୁରୁ ଆମେ ସେଇ ଆଣ୍ଟିଙ୍କୁ ଦେଇଦଉଚୁ। ଆଉ ସେ ଅଳ୍ପ ଟଙ୍କାରେ ବହୁତ୍ ସେ ବଲ ଭଲ କେକ୍ ଆଉ ମାନେ ତାଙ୍କର ଯୋଉ କ୍ଵାଲିଟି ଅଛି। ସେଇଟା ବହୁତ୍ ଭଲ ଅଛି।
ହୁଁ। ବଢ଼ିଆ କଥାଟେ କହିଲେ। ସେ ଯେଉଁ କେକ୍ ଟା ମୁଁ ଆଜି ଖୋଜୁଥିଲି। ତାଙ୍କର ମାନେ ସେଟା ସେ କୋଉ ଯାଗା କୋଉଥିରେ ସେ କେଡିଟେ ବନାନ୍ତି। ସେ ଯୋଉ କୋର୍ସ କରିଥିଲେ କହୁଥିଲେ?
ସିଏ ଦିଲ୍ଲୀରୁ କୋର୍ସ କରିଥିଲେ।
ଓଡ଼ିଶାରେ ତାଙ୍କର କୌଣସି ଦୋକାନ ଅଛି କି?
ହଁ ଏଇଠି ଯୋଉ ତାରିଣୀ ମନ୍ଦିର ଚାରିଛକର
ହଁ ହଁ ହଁ ତାରେଣି ମନ୍ଦିର ହଁ।
ସେଇଠି ତାଙ୍କ ଦୋକାନ ଟା ସେଇଠି ଗୋଟେ ମଝି ଓସ୍ତ ଗଛ ବର ଗଛ ଅଛି। ଯୋଉଠି ଶିବ ମନ୍ଦିର ଗୋଟେ ଅଛି। ସେଇ ସିଧାରେ ଗୋଟେ ଗଳିିଟେ ଅଛି। ସେଇଠି ତାଙ୍କ ଦୋକାନ।
କେତେ ବର୍ଷ ଆସୁଚନ୍ତି?
ନା ସିଏ ଆମ ଘର ସାମ୍ନାରେ ହିଁ ରହୁଛନ୍ତି। ସେ ଦୋକାନ ଟା ଖାଲି ଯାଉଚନ୍ତି। ଖୋଲି ଖୋଲିଚନ୍ତି ସେ ଦୋକାନଟା ସିଏ ଯଦି କିଏ କେକ୍ ଅର୍ଡର ଦେଲା ତାହେଲେ ସେ ଘରୁ କେକ୍ ନେଇକି ବନଉ ଯୋଉଘରେ କେକ୍ ବନେଇକି ନେଇକି ଦୋଉଚନ୍ତି। ନହେଲେ ସେ କେକ୍ କିଛି ଅର୍ଡର କରନ୍ତିନି। କାରଣ ତାଙ୍କର ପୁରା ଭେଜ୍ କେକ୍ ତାପରେ ସେ ମାନେ ସେ କେକ୍ ରେ କିଛି ବି ମିଶାନ୍ତିନି। ତ ତାଙ୍କ କେକ୍ ଟା ଭଲ ଲାଗେ। ସେ ସେଇ ଯୁଗୁରୁ ଆଉ ମାନେ ସେ ଆଉ କେହି କିଛି ଅର୍ଡ଼ର କରନ୍ତିନି।
ହୁଁ। ନିଜ ହାତତିଆରି ଜିନିଷ କରନ୍ତି ସେଥିପାଇଁ ଭଲ ବେଳେବେଳେ ଅନୁଭବ ମୁଁ ଥରେ ଖାଇଥିଲି ନା ସେ କେକେ। ହଁ ପୁରା ବଢିଆ ଲାଗୁଥିଲା। କେେ ସୁନ୍ଦର ସେ ଟ ବନେଇ ଆିକେ ବାସ୍ନା ଦୋଉଥିଲା ଆଉ ଭଲବି ଟେଷ୍ଟି ହେଇଥିଲାଥିଲା। ଅଲଗା ଦୋକାନରୁ ତ ମିଳିଯାଉଚି। କିନ୍ତୁ ସିଏ ହାତ ତିଆରି ଜମିଷ ସବୁଆଡେ ମିଳୁନି। କିନ୍ତୁ କାହିଁ ଠକି ଯାଆନ୍ତିନି। କିନ୍ତୁ ଭଲ ଜିନିଷଟା ଦୋଉନାହାନ୍ତି ବୋଲି ତାଙ୍କର ା କାମ କରନ ଯେପରି ତାଙ୍କର ବୁଦୁ ମାଦିଏ।
ହଁ ତାପରେ ସିଏ ମାନେ ବହୁତ୍ ଅଳ୍ପ ଟଙ୍କାରେ ଭଲ କେକ୍ ଦୋଉଚନ୍ତି। ମାନେ ଆଉ କୋଉ ଏଠି ଯଦି କେକ୍ ବୁଝିଲେ ସେଇଠି ସେ ଚାର୍ ସ ତଳକୁ କିଛି କେକ୍ ନାହିଁ। କିନ୍ତୁ ଇଏ ତିନିଶହ ଟଙ୍କାରେ ଆଙ୍କର ତିନିଶହ ଗୋଟେ କିଲିକିଆ କେକ୍। ଆ କିଲିକିଆ କେକ୍ ଟା ବହୁତ୍ ମାନେ ଭଲ ବି କରୁଚନ୍ତି। ଆଉ ଯେହେତୁ ଚିହ୍ନା ପରିଚୟ ସେଥିରେ ସେ ଶହେ ଗ୍ରାମ କି ଦୁଇଶହ ଗ୍ରାମ ଏକ୍ସଟ୍ରା ଦୋଉଚନ୍ତି। କାରଣ ଘର ପାଖରେ ତ ରହୁଚି ସାଇ ପଡିଶା ହେଇକି। ତ ସିଏ ସେଇଥିରେ ଭଲ ବି ରହୁଛନ୍ତି ଆଉ ଅଳ୍ପ ପଇସାରେ ବି ରହୁଛନ୍ତି। ତାଙ୍କର ଆଁ କେକ୍ ଟା ହଉଛି ତିନିଶହ ଟଙ୍କା। ଆଉ ମାନେ ଅଲଗା ଫ୍ଲେଭର ସବୁ ଆଉ ଯଦି ଚକୋଲେଟ ଫ୍ଲେଭର ଟା ନବ ତାହେଲେ ସେଇଟା ତାଙ୍କର ଚାରି ଷ ବଡ଼ିଯିବ।
ହଉ ତ ଚକଲେଟ୍ ଫ୍ଲେବରଟା ହେଲେ ଭଲ ତାହା ସମସ୍ତଙ୍କୁ ଭଲ ଲାଗିବ। ରେ ଖାଇକିରି ସେ ଜିନିଷଟା କେତେ ବଢିଆ କେକ୍ ଜଣେ କିଏ ବନେଇଥିଲା ତାକୁ ବିଶ୍ୱାସ କରିବେନି ସେ ପୁରା ୟୁନିକ୍ ଜିନିଷ। ହଁ ଜାଣି କନ୍ତୁ ସୁ ମାନେ ଭଲ ଜିନିଷା ସବୁ କ୍ୟାପଚର କର ସବୁ ଭଲ ଜିନିଷ ଆ ଧରନ୍ତି। ମେ ସବୁ ଦସ୍ତ ଭଲ ହୁଏ ତା ପାଟେ କଥା କହିଲେ ଆପଣଙ୍କୁ ଜନ୍ମଦିନ ର କଥା କହିଲେ ଖୁଡ଼ି ପା କଥା ବିି କହିଲେ ଭଲ ଲାଗିଲା କୁଡ଼ି ଲାଗିଲା ବଧରେ କଥା ହେବି। ଯଦି ଆପଣ କଣ କଣ କାମ କଣ?
କଣ କହିଲେ ହଉ ମୁଁ କହୁଥିଲି କି ଆପଣଙ୍କ ସହିତ